ଲୋକ୍ ଆଉ କଣ କରୁଛୁ ହଁ?
କଣ କରୁଛ?
ଏଇ ବା, ଗାଈ ଖୋଲୁଛି, ଆଉ ଗାଈ ପିଏଇ ଯୋଉ ଗୈଡ ଆସିକ ଗାଈ ଦୁଇଁ ସାଇଲଣି, ଆଉ ଗାଈ ପିଆଇବେ। ଆଉ ବୋଉ ନାହିଁ ଦୋକାନ। ଖାଇଦେଲେ ପିଠା ସବ।
ଆଉ କଣ ରୋଷେଇ ହବ?
ହଁ ଭାତ ମାଛ ତରକାରୀ ଟିକେ କଣ କରିବେ ଆଉ?
ଓହୋ ଆଉ ଦେହପା ଭଲ ଅଛି?
ହଁ ଦିହ ଭଲ ଅଛି। କେମିତିଆ ହେଲାଣି, କଣ କରିବ? ପାଗ କେମିତିଆ ହେଲାଣି? ମୁଣ୍ଡା ଫନଣ୍ଡା ହବ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ଆଲୋ ଆଲୋ ଆଲୋ।
ହ୍ୟାଲୋ କଣ କର
ହ୍ୟାଲୋ ଏଇ ବା, ଗାଈ ବାଧୁଛି, ଗାଈ କି ଇଏ ଯୋଉ? କ୍ଷୀର ଦୁଇ ସାଇଲେଣି ଗଉଡ ଆଉ ଗାଈ ବାନ୍ଧିବି ଆଉ ବାଛୁରୀ ବାନ୍ଧିକି ନଉଛି, ଆଉ କଣ କରିବି? ବାଛୁରୀ ନଅ ବାନ୍ଧିଲେ ଗାଈ ପିଇଦବ କ୍ଷୀର।
ହ୍ୟାଲୋ।
ଉଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ଆଲୋ ଆଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ହ ହାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହାଲୋ।
ହ୍ୟାଲୋ। ହ୍ୟାଲୋ।
ହାଲୋ।
ହାଲୋ। ହାଲୋ। ହାଲୋ।
ଓ ହାଲୋ। ସୁୁଗା ଯାଉନି ହେ। ହେଲୋ। ହାଲୋ। ାଇବେ ହେଲାଣି ବର୍ଷ ଘୁଡିବ ପକାଇଲାଣି। ହାଲୋ। ହାଲୋ। ଆ
ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। କଣ କରୁଛ? ହାଲୋ। ଖାଇସରିଲଣି? ଆଉ ଦେହ ପା ଭଲ ଅଛି। ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ଏକଖ ଜିପି ଜିପି ପକଉଛି ମେଘ। ସିଆଡେ ମେଘ ପକଉଛି?
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହାଲୋ। ହାଲୋ। ଗାଈ ପିଆଉଛି ଆ ଗଈ ପାଇଁ ଗେଟେ ଗେଟ୍ ଟା ମେଲା ହେଇନି, ଆହୁରି ଗେଟ୍ ଟା ବେଲେଇନା।
ହଁ।
କରିବି। ଗାଈ ପିଆଇଛି ଆଉ, ମେଘ ଝିପି ଝିପି ପୁଣି ପକେଇଲାଣି କଣ କରି?
ହ୍ୟାଲୋ।
ଏ ଗାଈ ଗୋରୁ ଗୁରା କେମିତି ଚଳିବେ, ଯୋଉ ଚରିବେ ଆଉ ଚ ମୁ ଏଇ ମେଘ ଟା କଣ ହଉ? ଛି ଗାଈ ଗୁରା କେମିତି ଚରିବେ?, ଓଦା ଘାସ ବି ଚରିବେନି। ଥଣ୍ଡାମଣ୍ଡା ବି ଗାଈ କି ହବ କଣ କରିବୁ?
ହାଲୋ, ହାଲୋ।
ଟିକେ ନାଗୁ ଆସିବ ଆଉ କେତି କେ ଘରେ ବନ୍ଧା ହେଲେ ଜମା ପେଟ ପୁୁରିବନି ତାଙ୍କୁ।
ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋଓ। ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହଲୋ। ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ। ହାଲୋ ହଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ।
ହାଲୋ ହାଲୋ।
ହାଲୋ। ହଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହଲୋ ହାଲୋ ହାଲୋ ହାଲୋ ହାଲୋ। ହଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହଲୋ ହାଲୋ ହାଲୋ ହାଲୋ ହାଲୋ। ହଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହଲୋ ହାଲୋ ହାଲୋ ହାଲୋ।
ହଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ। ହଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହଲୋ ହାଲୋ ହାଲୋ। ହାଲୋ କ ହଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ। ହ୍ୟାଲୋ ହ୍ୟାଲୋ ହଲୋ ହଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଲୋ ହ୍ୟାଲୋ ହାଲୋ, ହାଲୋ, ହଲୋ, ହଲୋ, ହଲୋ, ହଲୋ, ହଲୋ, ହଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ ହାଲୋ ହାଲୋ ହାଲୋ। ଆଉ କଣ ଖାଇଥିଲ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଲୋ ହଲୋ ହଲୋ ହ୍ୟାଲ ହାଲୋ ହାଲୋ
ହାଲୋ।
ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହାଲୋ ହ୍ୟାଲୋ ହାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହାଲୋ, ହାଲୋ, ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ
ହାଲୋ। ହାଲୋ, ହାଲୋ ହାଲୋ।
ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ, ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ
ହାଲୋ ହାଲୋ
ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ
ହାଲୋ ହାଲୋ ହାଲୋ ହାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହାଲୋ ହାଲୋ। ହାଲୋ ହାଲୋ ହାଲୋ ଶୁଭା ଯାଉନି ନେ ଟୱାର୍କ ପ୍ରୋବ୍ଲେମ୍ ହୋଉଚି ନା କଣ
ହାଲୋ ହାଲୋ।
ହାଲୋ ହାଲୋ।
ହାଲୋ।
ହାଲୋ।
ହାଲୋ ହାଲୋ।
ହାଲୋ ହେଲୋ।
ହାଲୋ।
ହେଲୋ ହାଲୋ।
ହାଲୋ।
ହାଲୋ ହାଲୋ ହାଲୋ ହାଲୋ। ହ୍ୟାଲୋ ହାଲୋ। ଲୋ ହାଲୋ।
ହାଲୋ।
ହାଲୋ ଲୋ ହାଲୋ।
ହାଲୋ ହାଲୋ। ହାଲୋ ହାଲୋ ହଁ। ହଁ ଗଉଡ ଅଇକା ଦୁଇଁକି ଗଲା ଗାଈ ପିଏଇଲି
ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ। ହ୍ୟାଲୋ ହ୍ୟାଲୋ ହଉ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।